ହଁ ସାଙ୍ଗ କଣ କରୁଚ?
ଏଇ ଅଛି ଆମ ଗାଁ ପାର୍କ ଆଡେ ଟିକେ ଉଦ୍ୟାନ ଆଡେ ଅଛି ଆଉ। ହ
ଆଛା ଆଉ କଣ ଖବର କୁହ ଭଲ ସବୁ?
ହୁଁ ସବୁ ଭଲ ଆଉ କଣ ଅଛି ବର୍ଷା ଦିନେ ତ କିଛି ହାଲତ୍ ସବୁ ଖରାପ ହେଇଯାଉଚି।
କାହିଁକି?
ବର୍ଷା ତ କିଛି ବି କୁଆଡେ ବାହାରି ହଉନି ତାଉ ସିଜନ ଚେଞ୍ଜ ହଉଚି। ମାନେ ଘର ଚାରିକର ପାଣି ହୁଁ ବର୍ଷା ତ ଜାଣ ହଉଛି ମାନେ କଣ ଚାରିିକର ପା
ଚାଷ କେମିତି ହବ ଧାନ କେମିତି ହବ?
ମୁଁ ଯେ ଏବେ କଣ ଏତେ ବି ବର୍ଷା ହେ ଦରକାର ନାହିଁ ନା ଖାଲି ଏମିତି ହେବା କଥା। ଠିକ ଟାଇମରେ ତ ବର୍ଷା ହଉନି ନା ଯେତେବେଳେ ମାନେ ଦରକାର ମାନେ ଯେତୁ ଆମ ତଳି ଓପାଡିବା ପାଇଁ ଯେତବେଳେ ହୁଏ ଆଉ ପନ୍ଦର ଦିନ କୋଡିଏ ବେଳ ବର୍ଷା ହଉ ନଥିବ ମାନେ ଲୋକ ବିଲରେ ମଟର ଲଗେଇକି ମାନେ ପାଣି ମଡେଇବାକୁ ପଡିବ।
ହଁ ସେଇଟା ଯୋଉ ସମୟରେ ଯାହା ହ ହବା କଥା ହେଇପାରୁନି ଆମେ ବହୁତ ପରିମାଣରେ ଗଛ କାଟି ଦଉଚେ।
ବହୁତ କାରଖାନା ତିଆରି ହଉଚି ସେଥିପାଇଁ ପ୍ରକୃତିର ଯଉଟା ନିୟମ ସେଇଟା ଟିକେ ନାକୁ ଉଲ୍ଲଘ୍ନ ହେଇଯାଉଚି ଆଉ।
ହ ଗଛ କାଟିବା ଦ୍ଵାରା ବି ମାନେ ବହୁତ ପକ୍ଷୀ ପକ୍ଷୀ ବି ମାନେ ପୁର ମେ ତାଙ୍କର ବି ମାନେ ବଂଶ ଧୀରେ ଧୀରେ ଲୋପ ପାଇଗଲାଣି। ଯେମିତି ଧରଣ କି ମାନେ ଘର ଚଟିଆ ଗୋଟେ ଥାଏ କି ଆମ ଘର ମାନେ କଣ ଚାଳ ଘରେ ସେ ରୁହେ। ଏ ତ ଆଜି ମାନେ ଆଜିକା ସମୟରେ ତ ଆମ କୋଉଠି ବି ଆଉ ଏତେ ଚାଳ ଘର ନାହିଁ।
ନା ବିଲକୁଲ ନାହିଁ କହିଲେ ଚଳେ ଆଉ।
ହୁଁ ତାପାଇଁ ମାନେ ଯୋଉ ଏରିଆରେ ଗୋଟେ ଅଧା ଚାଳଘର ଅଛି ସେ ଏରିଆ ବି ମାନେ ତାଙ୍କର ବି ମାନେ କୋଟା ଭାଙ୍ଗିକି ତାକୁ କୋ ଠା ବାଡ଼ି ବି କରୁଛନ୍ତି ସେଥିପାଇଁ ସେ ସବୁ ପ୍ରାଣୀ ମାନେ ବହୁତ ମରିଗଲେଣି। ମାନେ ଘର ଚଟିଆ ବି ଆଉ ଦେଖିବାକୁ ମିଳୁନି ଆମ ମାନେ ଇଏରେ ବି।
ହଁ ହଁ
ଆଉ ତାପରେ ବି ଆମର ଏଇ ଯୋଉ ଆଜିକା ଡେଟ ମାନେ ଆଜିକା ଦୁନିଆରେ ଯୋଉ ଆମ ଇଣ୍ଟେର୍ନେଟ ଯୋଉ ଯୁଗ ହେଲାଣି। ତାଙ୍କର ବି ମାନେ ମାନେ ପଶୁ ପକ୍ଷୀ ଉପରେ ବି ବହୁତ ପକ୍ଷୀ ମାନଙ୍କ ଉପରେ ଖା ରେ ବହୁତ ପ୍ରଭାବ ପକାଉଛି।
ହଁ ନିହାତି ପଡିବ।
କାରଣ ମାନେ ମାନେ ଏଇ ଇଣ୍ଟରନେଟ ମାନେ ନେଟ
ମଣିଷ ମାନଙ୍କ ଉପରେ ବି ପଡୁଛି କିନ୍ତୁ ବହୁତ କମ ପଡୁଛି। ଯେଟା ମାନେ ଜଣା ପଡୁନି ସେଟା ବହୁତ ଲଙ୍ଗ ଟର୍ମ ପାଇଁ ଜଣା ପଡିବ।
ମଣିଷ ବି ମାନେ ବହୁତ ଖରାପ ଏ ମାନେ ହଉଛି ମାନେ ଏଇ ମାନେ କଣ ଏଇ ଯୋଉ ଆମର ନେଟ୍ ଯୁଗରେ ବି ଲୋକମାନୋନେ ଫୋନ ଧରିକି ବି ମାନେ ବହୁତ କିଛି ମାନେ ଭୁଲ କାମ ବି କରୁଛନ୍ତି।
ହୁଁ ନିହାତି ଅଛି।
ଆମ ମାନେ ମୋବାଇଲ ହ ସବୁ ଶିଖିକି ମାନେ ଲୋକ ମାନେ ସେଟା ମାନେ କୁ ବାହାର କରୁଛନ୍ତି ମୋବାଇଲ ରୁ
ହଁ।
ଆଉ କଣ ପଶୁପକ୍ଷୀ ମାନଙ୍କ ଉପରେ କଣ ପ୍ରଭାବ ପ କହୁଛି ମେ ଏଇ ଯୋଉ ନଟ ମାନେ ଆମର କଣ ଇଣ୍ଟେର୍ନେଟ ଯୋଉ ଫାଇବେ ଜି ଟ୍ୱ ଜି ଏମତି ହେଲା। ସେ ଯଉ ମାନେ ସାଟେଲାଇଟ ରେ। ମାନେ ପଶୁ ପକ୍ଷୀ ମାନେ ପକ୍ଷୀ ମାନଙ୍କର ମାନେ କଣ ମାନେ ତାଙ୍କର ଆଉ ମାନେ ବଂଶ ଟା ବୃଦ୍ଧି ହଉନି କେମିତି କି ମାନେ ଆମର ନେଟ ଯୋଗୁ ମାନେ ପଶୁପକ୍ଷୀଙ୍କ ମାନେ ତାଙ୍କ ଏଇ ଯୋଉ ଅଣ୍ଡା ଟା ଯୋଉ ତିଆରି ହୁଏ।
ହଁ।
ଅଣ୍ଡାାର ମାନେ ଖୋଳପ ଟା ମାନେ ଆଉ ଠିକ ସେ ତିଆରି ହେଇପାରୁନି ସେଥିପାଇଁ ମାନେ ମାନେ ଛୁଆ ମାନେଠ ସେ ମାନେ ଛୁଆ ହେଇପାରୁନି ମୋର ଗୋଟେ ମାନେ ଗୋଟେ ମାନେ ଯେମିତି ଗୋଟେ ପକ୍ଷୀ ର ମା ଛୁ କରିବା ପାଇଁ ଏକୋଇଶି ଦିନ ତା ଟାଇମ ଲାଗେ ମାନେ ଅଣ୍ଡାରୁ ସେ ଫୁଟବା ପାଇଁ ତ ମାନେ ଅଣ୍ଡାର ଖୋଳଟା ହିଁ ମାନେ ଠିକ ସେ ହଉନି ନା।
ହଁ ହଁ।
ସେଥିପାଇଁ ମାନେ ଆମର ଏମିତି ହଉଛି। ହୁଁ ନା ଆମେ ତ ମନୁଷ୍ୟକୁ ଉପାୟ କଲା କିନ୍ତୁ ସେ ପଶୁ ପକ୍ଷୀଙ୍କ ପାଇଁ
ସେଇଟା ତ ପ୍ରାକୃତିକ ନା କିନ୍ତୁ ପ୍ରାକୃତିକ ହିଁ ଭଲ।
ସେଥିିତା ମାଂସ ଆସଥାେ ଲୋଉପଉଜୀ
ହଁ।
ଆଉ ତ ବର୍ଷା ଦିନ ଏମିତି ସବୁ ହଉଛି ତାପ ଭିନ୍ନ ଭିନ୍ନ ରୋଗ ବି ବର୍ଷା ଦିନେ ମାନେ ଅଜଣା ଲୋଗ- ରୋଗ ବି ସବ ମାନେ ମାରି ଆସୁଛନ୍ତି। ଯେମିତି ମୁଁ
ହଁ ଏବେ ତ ସବୁ ହଇଜା ଡେଙ୍ଗୁ ଏଇଭଳି ସବୁ ରୋଗ ହବ।
ଉଁ, ତାପରେ ଆଣି ଉଦା ଘର ଚତୁପାର୍ଶ ରେ ପ୍ରାୟ ନ ସଫା ସୁତୁରା ନ ରଖିଲେ ସେ ମାନେ ମଶା ମାନଙ୍କ ବଂଶ ବୃଦ୍ଧି ହବ। ସେ ମଶା ଆସିକି ଆମ ଖାଇବା କି ଆମ ବ-ଆମ ଶରୀରରେ ବସେଇଲେ ଆମକୁ ବିଭିନ୍ନ ରୋଗ ଆ-ମାନେ ରୋଗରେ ଆକ୍ରାନ୍ତ ଆମେ ହବା।
ହଁ, ହଁ।
ଆଉ ଏ ବର୍ଷା ଦିନେ ଖାସ କରିକି ମାନେ କଣ ବାସ୍ ସେ ମାନେ ବାହହାର ଜିନିଷ ଖାଇବା ପାରନ୍ତିନି ଯେମିତି କି ମାନେ ହୋଟେଲ୍ ହଉ। ମାନେ ଯୋଉ ଦୋକାନ ହଉ ତେଲ ଜାତୀୟ ଖାଦ୍ୟ ମାନେ ସେମାନେ ବାସି ଜିନିଷ ଦେଇଦିଅନ୍ତି ନା।
ହଁ।
ତାପରେ ତାଙ୍କ ମାନେ ମାନେ ଯିଏ ତ ଖରା ମାନେ ଖରା ଦିନେ ଶୀତ ଦିନେ ଯୋଉ ଦୋକାନ ସଫା ସୁୁତୁରା କରନ୍ତିନି। ସେ ବର୍ଷା ଦିନେ କଣ ସଫା ସୁତୁରା କରିବେ। ହାଲୋ।
ହଁ।
ଆଉ ଏମିତି କଥା, ମେନ୍ ହେଲା ମାନେ କଣ ବାସି ଖାଇବା, ଆଉ କଣ? ସ-ମାନେ ସଫା ସୁୁତର ନଥାନ୍ତି। ଆଉ ମାନେ ସେ ଗୋଟେ ଟ୍ରେ ରେ ସମସ୍ତଙ୍କୁ ଦେବେ ଖାଇବା ପାଇଁ। ଖାଲି ବାସ୍ ନେବ ବେ ବିଛୁଳି ଦେଇକି ଆଣିବେ ତାକୁ ଗୋଟେ ଟ୍ରେ ରେ ଦେଇଦେବେ ଖାଇବା ପାଇଁ।
ହଁ ସେଇଟା ଶରୀର ଅସୁସ୍ଥ ହେବାର କାରଣ ଆଉ।
ହୁଁ, ତାପରେ ମାନେ କଣ ଆଉ ଆଉ ଗୋଟେ କଥା ହଉଛି ତେଲ। ମାନେ କଣ ସେମାନେ ମାନେ ତେଲ ଟାକୁ ଆଉ ମାନେ ମାନେ ଇଏ କରୁନାହାନ୍ତି। ଚେଞ୍ଜ ଆଉ କରୁନାହାନ୍ତି, ତାକୁ ବଦଳୁ ନାହାନ୍ତି। ସେଇ ମାନେ ସେ ପୋଡା ତେଲ। ସେ ପୋଡାତେଲ ମାନେ ସବୁ ସେ ପୋଡାତେଲ କହୁଛି, କିନ୍ତୁ ଆଜି ଯୋଉ ମାନେ ଖାଇବା ଯୋଉ ତେଲଟା ବଞ୍ଚିଗଲା ସେଟା ତାକୁ ଇଏ କରିଦବା କଥା। ଏମିତି ହଉଛି, ମାନେ ଏମିତି ହଉଛି ଦେହ ଖରାପ ହଉଛି ଆଉ। ତ ତେଲ ନୁ ପୋଡା ଇଞ୍ଜିିନ୍ କହିବାକୁ ଗଲେ ସେ ତେଲ।
ହଁ, ହଁ।
ହଁ ତାବି ବେସ୍ ମାନେ ନିଜେ ମାନେ ସବୁଠୁ ଭଲ ନିଜ ବାରିରେ ଫସଲ କରିବ। ନିଜ ବାରିରେ ଫସଲ କାଇଁ? ଫସଲ ହଁ ଫସଲ ଟା ଆମେ କରିବା ନା, ମେ- ଖାଲି ଖତରେ ଆମର ମାନେ ହବ ଫସଲ ଟା।
ହଁ।
ନା ପୁରା ଆଜିକାଲି ଦୁନିଆରେ ମାନେ ଯେତିକି ଦୁନିଆ ମାନେ ଆଗୁକୁ ଆଗୁକୁ ଯାଇ ଚାଲୁଛି। ଅଁ, ସେତିକି ମାନେ ମୂର୍ଖ ଭଳି ବି ଆମେ କାମ କରି କରି ଯାଉଛେ।
ନିହାତି ନିହାତି।
ମାନେ ଆମେ ଚାହୁଁଚେ କି ଆମେ, ଗାଁ ଲୋକ ଚାହୁଁଛନ୍ତି ଆମେ ସହରକୁ ଯିବୁ। ସହର ଲୋକ ଚାହୁଁଚନ୍ତି ଆମେ ଗାଁ କୁ କୁ ଆ, ମାନେ ଏବେ ଆଜିିକାଲି ଏମିତି ହେଲାଣି। ମାନେ ସହର ଲୋକ ଜାଣି ସାରିଲେଣି ଯେ ଗାଁଠୁ ମାନେ ନା ଆଉ ମାନେ ଶାନ୍ତି ଜାଗା କୋଉଠି ନାହିଁ।
ହଁ କେହି ମଣିଷ ଗୋଟେ ଜାଗାରେ ସନ୍ତୋଷ ହୁଏନି।
ହଁ ନିହାତି ଲୋକ ତ ମାନେ ଲୋଭ ମାନେ ସବୁ ଲୋକଙ୍କ ଥାଏ।
ହଁ।
ଲୋକ ଆଜି ମାନେ ମାନେ ମୁଁ ଆଜି ଦଶ ଟଙ୍କା ପାଇଲି ବି ଗଲେ ବାଟରେ ସେ କହିଥାନ୍ତି କି ନା ଦଶ ଟଙ୍କା ଏଟା ବହୁତ କମ ହେଇଗଲା ଆଉ ମାନେ ଶହେ ଟଙ୍କା ଟା ପଡି ହେଲାକି ଏମତି ହଉଛି କଥା ଆଉ କଣ ବର୍ଷାଋତୁ ରେ ତ ବହୁତ କିଛି ମାନେ ସଫା ସୁୁତୁରା ନ ରହିଲେ ନିଜ ଦେହକୁ ନିଜେ ଖରାପ ଆମେ କରିବା।
ହଁ ଆମର ଯେମିତି ଭାରତ ସରକାର ଆମର ସ୍ୱର୍ଚ୍ଛଭାରତ ଗୋଟେ ମିଶନ ତିଆରି କରି ଥିଲେ ଆଉ ତାକୁ ହିଁ ମାନିକି ଚଳିବାକୁ ପଡ଼ିବ ଆମକୁ।
ତାପରେ ମାନେ କଣ ଏଇ
ନିଜ ପରିବାର ନିଜ ଚତୁଃପାର୍ଶ୍ଵକୁ ଫାଷ୍ଟ ସଫା କରିଲେ ହିଁ ରାଷ୍ଟ୍ର ସଫା ହବ ଆଉ ନିଜେ ଯେ ପର୍ଯ୍ୟନ୍ତ ସଚେତନ ନ ହେଇଛନ୍ତି ପରିବାର ସଚେତନ ସ ହେବନି ପରିବାର ସଚେତନ ନ ହେଲେ ଆଉ୍ ବ୍ଲ ସଚେତନ ହବନି କି ରାଷ୍ଟ୍ର ସଚେତନ ହବନି। ତେଣୁ ଫାଷ୍ଟ ନିଜେ ସଚେତନ ହବା ଦରକାର। ଆଉ ସେମାନେ କରୁନାହାନ୍ତି, ସିଏ କରୁନାହାନ୍ତି ଏଟା ତ କହିଲେ ଆମେ ରାଷ୍ଟ୍ର କେବେ ବି ଆମେ ସଜାଡି ପାରିବାନି, ପ୍ରଥମେ ନିଜେ ସଜାଡି ହେଲେ ତାପରେ ପରିବାର ସଜାଡି ହବ ତାପରେ ଗ୍ରାମ। ତାପରେ ରାଷ୍ଟ୍ର ଏମିତି ସ୍ତର ବାଇ ସ୍ତର ଅଛି, ଆଉ ସେମାନେ କରୁନାହାନ୍ତି ସେ ମୁଁ ଥିଲେ ସେ ଜାଗାରେ କରିଥାନ୍ତି। ସେଇଟା ତ ହବନି ନା ଆମେ ଯୋଉ ଜାଗାରେ ଅଛେ ଯଦି କରିବା ତାହେଲେ ଆମ କୁ ସୁଯୋଗ ମିଳିବ, ଯୋଉ ଜାଗାରେ ପହଞ୍ଚିବା କଥା ଆମକୁ ମିଳିବ ସୁଯୋଗ।
ଚାରି ହଜାର ଟଙ୍କା ଭଲ ଟପ ବି ପଡେ।
ଏଇ ଘଳି ଅଛି।
ହୁଁ ଆ କଣ ଆପଣ ତାପରେ ବି ମାନେ ଏଇ ଯୋଉ ବର୍ଷା ଦିନେ ଆମ ସରକାର ଦରବ ମିଳୁଛି ବି ବ୍ଲିଚିଂ ପାଉଡର ଯୋଉ ମାନେ ତାକୁ ଆମର ମାନେ କଣ ଆମ ର। ଗୋଟେ ସଂକ୍ରାମିତ କହୁଛ, ଏଇ ଜଳରୁ ବାୟୁ ମାନେ ବହୁତ ଶୀଘ୍ର ଯୋଉ ମାନେ ସେଥିରେ ସଂକ୍ରମିତ ହେଇଛନ୍ତି, ମାନେ ବ୍ୟାକ୍ଟେରିଆ ମାନେ ହ ସେଯୋଉ ମାନେ କଣ ଏଇ ଯୋଉ ଆମ ଯୋଉ ଏବେ ନୂଆ ପାଣି ହେଇଗଲା ନା ସବୁ ମାନେ ହଉ ନଳକୂଅ ହଉ। କୂଅ ହଉ।
ହଁ।
ତାକୁ ଆମେ ଉଁ ବିଚି ପାଉଡର ପକେଇଲେ ଆମର ବି ମାନେ ପାଣି ଟା ଆମର ମାନେ ରହିବ ମାନେ ସ୍ଵଚ୍ଛ ରହିବ ପାଣି ଟା।
ହଁ।
ହଁ
ଆଉ ଏଇ ବର୍ଷା ଦିନରେ ତ ସବୁ
ହୁଁ ହଁ ପା ମାନେ ତାଙ୍କ ପାଣି ଯୋଉଠି ଜମିବ ତାଙ୍କର ମାନେ ବଂଶ ସେଇଠି ବୃଦ୍ଧି ହୋଇବ।
ହଁ ତେଣୁ ସ୍ଥିର ହଉଥିବା ପାଣି ଟା ଯେମିତି ନ ରହିବାଟା ଠିକ୍।
ମାନେ ଘର ଚାରିକର ମାନେ ଯୋଉ ଆ ଆ ଖାସ କରିକି ଏଇ ଡ୍ରେନି ଡ୍ରେନ। ସବୁ ନଳ ନା ଦମା ଆଦିକି ମାନେ ପାଣି ଜମା ରଖିବନି। ମାନେ ପାଣିଟା କଣ ଫ୍ଲୋ ମାନେ କଣ ବହି ଚାଲୁ ଥିଲେ ଠିକ୍ ଅଛି। କିନ୍ତୁ ମାନେ ରହିଲେ ଗୋଟେ ଜାଗାରେ ସେଠି ତାଙ୍କର ବଂଶ। ସିଏ ମାନେ ସେଇଠି ସାଙ୍ଗେ ସାଙ୍ଗେ ଘର ବାନ୍ଧିବେ।
ହଁ ଆମର ଭଙ୍ଗା ମାଠିଆ ଖରାପ ଯୋଉ କୁଣ୍ଡ ଏଇ ଜାଗାରେ ଯଉ ପାଣିଟା ଜମି ହେଇକି ଗୋଟେ ଜାଗାରେ ସ୍ଥିର ହେଇକି ରୁହେ ସେଇଠି ହିଁ ଡେଙ୍ଗୁ ଟା ଡେଙ୍ଗୁ ଟା ବ ସି ବ୍ୟାପନ୍ତି ଆଉ ଏଇନା ବହୁତ ମେଡିକାଲ ରେ ଏବେ ବହୁତ ମାନେ ଏଁ ଏଁ ଯୋଉ ଡେଙ୍ଗୁ ରୋଗୀ ମ୍ୟାଲେରିଆ ଟାଇଫଏଡ଼୍ ଏଇରା ସବୁ ଥିବେ ବହୁତ।
ହଁ ସବୁମାନେ ଆକ୍ରମିତ ହେଇ। ବେଡ୍‌ ରେ ପଡିଥାନ୍ତି।
ସେଥିପାଇଁ ତ ସଚେତନ ହବା ନିହାତି ଦରକାର। ଆଉ ସେଇଥିରେ ବି ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଧୀରେ ଧୀରେ କମିଯିବ।
ହୁଁ।
ହ
ତାପରେ ଏଇ ବର୍ଷ ଦିନେ ବି ମୋ ମତରେ ମାନେ କଣ କଲ ଗରମ ପାଣି ପିଇବା ଟା ହିଁ ପାଣି କିି ସବୁ ଫୁଟେଇକି ପିଇବା କଥା।
ହଁ।
ତା ଦ୍ଵାରା କି ଆମର କଣ ସବୁ ମାନେ ଜୀବାଣୁ ହେରିକା ସବୁ ମାନେ କଣ ଲୋପ ପାଇବ
ହଁ ହଁ।
ନିଜେ ସବୁ କଲେ ସବୁ ତମଠୁ ବି ଦେଖିବି ଲୋକ ଅଛନ୍ତି ନା ଏଇ ପିଲା ଟା ବି ଏମିତି କରୁ ଆମେ ବି ତା ସହିତ ତା ସହିତ ମାନେ ହାତ ମିଶେଇବା ଏମିତି ଗାଁକୁ ବି ସଫା ସୁତର ରଖିବା। ହୁଁ।
ହଁ ଯେତେ ସଦାଚାରୀ ହିସାବରେ ରହିବେ ଆ ସ୍ୱାସ୍ଥ୍ୟ ହଉ ପରିବେଶ ହଉ ଯେତେ ସଦାଚାରରେ ରହିବେ।
ହୁଁ।
ସେତେ ହିଁ ଭଲ।
ହୁଁ ତାପରେ କହିଦେଲେ ବି ମାନେ କିଛି ହବନି ନିଜେ ଫାଷ୍ଟ କଲେ ହିଁ ହବ ସବୁ। ତମଠୁ ଦେଖ ତମଠୁ ଦେଖିକି ହିଁ ସ ସମସ୍ତେ କରିବେ।
ହଁ।
ତ ଆଜିକାଲି ସରକାରଙ୍କ ସବୁ ବ୍ୟବସ୍ଥା ବି ମିଳିଯାଉଛି କିଛିଟା ବି କିଛିଟା କିଛିଟା ମିଳିଯାଉ
ହଁ ବହୁତ ସୁବିଧା ମିଳିଯାଉଛି କିନ୍ତୁ ସେ ସୁବିଧାଟା ଆମେ ଭଲରେ ଲଗେଇଲେ ହିଁ ଆମ ପାଇଁ ଉପକୃତ ହବ ଭଲ ନହେଲେ ହବ
ହୁଁ ମଙ୍ଗଦାଇ ମାନେଇ ବର୍ଷା ଦିନେ ଯେମିତି କିି ଆମେ ମସୁରୀ ଟାଙ୍କ ହିଁ ଶୋଇବା ଟା ହିଁ ଠିକ୍ ହବ। ସରକାର ବି ମସୁରୀ ଦଉଛନ୍ତି ନା। ହୁଁ। ସରକାର ବି ମାନେ ଦଉଛନ୍ତି ମସୁୁରୀ ଆମକୁ। ମୋ କହିବା କଥା କି ମସୁ ଉଁ ଟିକେ ହଉ ଆଉ। ହ